କଣ କରୁଛ ଏବେ?
ଏଇ ମୁଁ ବସିଛି ଆଉ ତମେ କଣ କରୁଛ?
ମୁଇ ଏ ଏଇ ମୁଁ ବି ସେଇ ବସିଛି ଭାବୁଥିଲି ଆଉ କେତେ ଦିନ ହେଲା ଆଉ ତ ଦେଖା ହେଇନା ଗୋଟେ ଫିସି ଫିସି କଣ କଲେ ହୁ ହବ ନାଁ ନାଇଁ?
ହଁ ମୁଁ ତ କହୁଛି ଆମେ କଲେ ସ୍କୁଲ ପରଠୁ ହଷ୍ଟେଲ ପରଠୁ ଦେଖା ହିଁ କରିନା। ଟି କେବେ ଗୋଟେ ଚାଲ ମିଶିକି ଫିଷ୍ଟି ଫିଷ୍ଟି କରିବା ଦେଖା କରିବା ଟୁଗେଦର ଗୋଟେ କରି ହବା। କଣ କହୁଛ?
ଆଉ ତ ଏରା ସାଙ୍ଗମାନଙ୍କ ସହିତ ଟଚ ନାହିଁ ଆଉ କଣ ଗୋଟେ କରିବ ସିଏ ତ ତାହାର କିଏ କୁଆଡେ ତା କାମରେ ବ୍ୟସ୍ତ ରହୁଛ ଠିକ୍ ଠିକଣା ନାହିଁ।
ହଁ। ମାନ ତମ ସେ ପଟିବି ଆମେ ପଟେଇ ବି ମାନ ସାଙ୍ଗମାନୋନ ସବୁ କଣ କଲେ ଏ ସବୁ ଜବ୍ଫ୍ କଲେଣି ନା
ହଁ।
ସେଥିପାଇଁ ନିଜ କାମ ନିଜେ ସବୁ ରହୁଛନ୍ତି ଆଉ,
ନାମ ଏ ସ୍କୁଲ ଅଲଗା ହେଲା ପର ଠାରୁ ଆଉ କଣ କିଏ ତାର କୋଉ କାମ ରେ ରହୁଛି ତମର ଆଉ କଣ୍ଟାକ୍ଟରେ ଅଛନ୍ତି କିଛି ଲୋକ ନା ନା ସବୁ
ହଁ। ନା ମୋର ଯେତିକି ଆମ ଆମ ଗ୍ରୁପ୍ ଟା ଯେତିକି ଖାଲି ମୋ ସେତିକି କଟାକ୍ଟ ରେ ଅଛନ୍ତି ଆଉ କାହାର ଏତେ କଣ୍ଟାକ୍ଟ ନାହିଁ ମୋର।
କଣ୍ଟାକ୍ଟ କଲେ ହବ ମୁଁ ଦି ତିନି ଜଣଙ୍କୁ ଏମିତି କହୁଥିଲି ସେ କହୁଥିଲେ ଏ ମାନେ ହଁ ଫିଷ୍ଟ କଲେ ଭଲ ହବ। ମୁଁ ସେଇଲାଗି ତମ ପାଖକୁ ଏଇ କଲ୍ କଲି ଆଉ।
ହଁ ମୁଁ ବି ତାହେଲେ ଚାଲ ଗୋଟେ ଜା ପ୍ଲାନ୍ କରିବା ଏଥର ଦୁର୍ଗା ପୂଜା କି କାଳୀ ପୂଜା ବେଳେ ଚାଲ କୁଆଡେ ଗୋଟେ ଯିବା ବୁଲିକି କୁଆଡୁ କୋଉ ଲୋକେସନ ଯାଇକି ସେଠି ଫିଷ୍ଟି କରିକି ଆସିବା।
କୋଉଲୁ କୋଉ ଲୋକେସନରେ କଲେ ହବ।
ଉଁ ଅଶୋକ ଝର ବେଟର ହବ ମୁଁ ଜାଣିବା ତମେ କୋଉଠି କହୁଛ?
ନା ମୁଁ କହୁଥିଲି ହଁ ଅଶୋକ ଝର ତ ବେଟର ହବ ଆଉ ଦି ତିନିଟା ଦେଖ ପେଲେସ ବି ମାନେ ଦେଖିଲେ କେଉଁଝର ସାଇଟ୍ ରେ ଭଲ ଭଲ ମାନେ ୱାଟର ଫଲ୍ ଅଛି ମାନେ ଯୋଉ ଝରଣା। ଭୀମକୁଣ୍ଡ
ହଁ ହଁ ଭିମକୁଣ୍ଠ ହ।
ହଁ ଭୀମ କଣ୍ଡ ସେପଟ ସାଇ ହଁ ସେଇପଟ ସାଇଡ ରେ କଲେ ଭଲ ହବ ନା କଣ କହୁଛ?
ହଁ ଭିମକୁଣ୍ଡ ଚାଲନା କରି ହ
ହଉ ନ ନା ଭୀମ ଖୁଣ୍ଡ ନ କିବି ଅଶୋକ ଝରରେ କୋଉଟା ସୁବିଧା ହ କାକ ଏଇଟ ଦୂର ବାଟ। ସେଇଟା ଗୋଟେ ହେଇଯାଉଛି ନାଁ ଭୀମକୁଣ୍ଡ।
ହଁ।
ଦେହନନ ଅଶୋକ ଝରଁ
କହୁଛି ଚାଲ ଆମେ ଏଠି କରିବା ଅସୁବିଧା ରେ କରିବାନି ସବୁଠୁ ବେଷ୍ଟ୍ ହବ।
ହଁ ଦେଖିବା ଅଶୋକ ଝରରେ ନାଁ ନାଁ ହଁ ଅଶୋକ ଝରରେ ବି କହୁଥିଲେ ଦି ତିନି ଜଣ କରିବେ ବୋଲି। ଦେଖିବା କଣ ହଉଛି ଆଉ ତାପରେ ଯୋଉ ହଁ ଆଉ ଗୋଟେ କଣ କହୁଥିଲେ? ତ କେତେ ଟଙ୍କା କଣ ମାନେ ତୁଳନାରେ ଭଲ ହବ ଆମେ ଅଛୁ ଟୋଟାଲି ଚାଳିଶ ଜଣ।
ହଁ। ମିନିମମ୍ ଜଣକା ହଜାର ଦି ହଜାର କଲେ ହେଇଯିବ ବୋଧେ?
ହ ଜଣକା ହଜାର ଟଙ୍କା ହେଲେ ଭଲ ମାନେ ଭଲ ଆକାରରେ ଗୋଟେ ହବ ଆଉ ନା?
ହଁ।
ଇ ଖାଲି ଫିଷ୍ଟ କାଇ କରିବା ଏମିତି ହେଲେ କୋଉଠି ଗୋଟେ ଜାଗାରେ ମାନେ ସେଇଠି ଗୋଟେ ଦୂର ଜାଗାକୁ ଯାଇକି ମାନେ ଏମତି ଯଉ ପିକନିକ୍ ପିକନିକ୍ କରି ଯିବା, ପିକନିକ୍ କରିକି ତା ସହିତ ମାନେ କଣ କହନି ଯୋଉ ଫିଷ୍ଟ ଫିଷ୍ଟ କରିକି ଆସିବା ନା କଣ କହୁଛ?
ହଁ ମୁଁ କହୁଛି ଦେଖ ଆଗେ ଆମେ ଗୋଟେ ବସ୍ ଫସ୍ କିଛି କରିବା ସେଥିରେ ଆମେ ସବୁ ମିଶ ମିଶି ମାସିକି ଯିବା ସବ ପ୍ଲାନିଙ୍ଗ କରିବା ସମ୍ ଫୋନ ଫୋନ କରିକି, ଆମେ ଯିବା ମିଶିକି ତାପରେ ତାଙ୍କୁ ସବୁ ଡାକି ସାରିଲା ପରେ ଗୋଟେ ଜାଗାକୁ ଯିବା ବୁଲିବା ଝରଣାରେ ଗାଧେଇବା ଗାଧୋଇ ପାଧି ସେଠି ମାନେ କିଛି ଗୋଟେ ନେଇକ ଯିବା ମିଉଜିକ୍ ଚେୟାର କରିବା ଖେଳିବା ବ୍ୟାଡମିଣ୍ଟନ ଖେଳିବା ବ୍ୟାଡମି ସେଟା ନେଇକି ଯିବା ସବୁ ସେଠି ହଁ ମଜା ମସ୍ତି ଖେଲିକି ରୋଷେଇଆ ବି ଗୋଟେ ନେଇକିଯିବା କାରଣ ଆମେ ସବୁ କଲେ ଆଉ ଆମେ ଏଞଜୟ କରି
ହଁ ହଁ ନା ରୋଷେଇ ଆଉ ଗୋଟେ ନେଇ ଗଲେ ଭଲ ତାହେଲେ ଆଉ ଟିକେ ବଜେଟ ବି ସମସ୍ତେ ତ ଜବ୍ କରୁଛନ୍ତି ଆଉ ଗୋଟେ ବଜେଟ୍ ବି ସେମିତିରେ ବଢ଼ିପାରିଲେ ବି ଆଉ ଭଲ କିଛି ପ୍ରୋବ୍ଲେମ୍ ନାହିଁ।
ହଁ ସେଇ ତାପରେ ସେମିତି ବଜେଟ୍ ଟିକେ ବଡୁ ପଛେ ସେମିତି ନେଇକି ତାପରେ ଇଏ କରିବା ତାପରେ ସବୁ ମିଶିକି ଫିଷ୍ଟ କରିବା କିଏ କୋଉଟା ଗୋଟେ ସବୁ ଆଇଟମ୍ କରିବା ଆଇଟମ କରିସାରିଲା ପରେ ତାପରେ ଏଜୟ କରିକି ତାପରେ ଖାଇ ପିଇକି ଫେରେ ସେଠି ଟିକେ ଖେଳକୁଦ କରିକି ଆସିବା ଆଉ।
ହଁ ସେମିତି କଲେ ଭଲ ହବ ଏଇ ଆଉ ଗୋଟେ କଥା ଯଉ ମୁଁ କଣ କହୁଥିଲିନି ହଁ ସେମିତି ହେଲେ ଆଉ କୋଉ ମାନେଇ ଯୋଉ ଏଠି ଅଶୋକଝର କଣ ଯିବା ଆସିବା ଗୋଟେ ବସ କରିବ ତ ଗୋଟେ ବଢିଆ ପ୍ଲାନ୍ କୋରାପୁଟ ଫୋରାଫୁଟ ଆଡେ ଗଲେ ପୁରା ଭଲ ହବ ବୁଝିିବା ଦେଓମାଳି ହୁ ପର୍ବତ ଫରବତ ହାଡେ ଯାଇକି ପୁରା ପୁରା ଭଲ ପ୍ଲେସ ଅଛି ସେଇ ଜାଗାରେ ପୁରା ଫିଷ୍ଟ୍ ଫିଷ୍ଟ କରିବା ଆରାମ ସେ ପୁରା ବଢିଆ ହବ।
ହୁଁ। ସେମିତି ବି କଲେ ମସ୍ତ ଅଛି ଭଲ ଅଛି।
ହଁ ହୁଁ। ତା ହେଲେ ଏ ମାନେ ଜଣକା କେତେ ହଜାର ଟଙ୍କା ହେଲେ ହେଇ ମାନେ କହୁଛ ଭଲ ତ ହାଡେ ଗଲେ ତର କୋରାପୁଟ ଟା ହେଇଯାଉଛି ସାତଶହ ଆଠ ଛଅଶହ ସାତଶହ କିଲୋମିଟର ପାଖାପାଖି ହେଲା।
ହୁଁ ହୁଁ।
ଗୋଟେ କେ କି କିଲୋ କିଲୋମିଟର କୁ କେତେ ଟଙ୍କା ନଉ ନଉଛନ୍ତି? ତେର ଟଙ୍କା ଏଇ ନର୍ମାଲି ନଉଛନ୍ତି, ମାନେ ଗାଡି ବସ୍ ଟିକେ ଅଧିକ ନବ। ସେ ତଥାପି ତଥାପି କେତେ ଟଙ୍କା ଭଳିଆ ନବ, ଥର ତିରିଶ ଚାଳିଶ ହଜାର ଟଙ୍କା ଭଳିଆ ନା କଣ?
ହଁ ଠିକ୍ ସେତିକି ଭିତରେ ହେଇଯିବ ଆମ ବଜେଟ୍।
ଜ ଆ ଜଣକା ତାହେଲେ କେତେ, ପାଞ୍ଚ ପାଞ୍ଚ ହଜାର ଟଙ୍କା ନା କଣ କହୁଛ?
ହଁ ପାଞ୍ଚ ପାଞ୍ଚ ହଜାର କରିବା ଆଉ। ଦେଖିବା ସମସ୍ତଙ୍କୁ ଯୋଉଟା ସୁଇଟେବଲ୍ ଲାଗିବ, ସେଇଟା କରିବା ଆଉ।
ସମସ୍ତେ ତ ଜବ୍ କରୁଛନ୍ତି ଆଉ, ଜଣ ଯିଏ ଯଦି ଯିଏ ଯ ତାର ଜବ୍ ଯାର ଯିଏ କରନେଇ କି କଣ କରୁନେଇ ସେ ତାର ଯେତିକି ଦବ ଦବ, ନହେଲେ ଯୋଉମାନେ ପଇସା ଟିକେ ଭଲ ଇନକମ୍ , ସେମାନେ ଟିକେ ଏକ୍ସଟ୍ରା ଟିକେ ଦେଇଦେବେ ଆଉ।
ଏ ସେତିକି ଦେବେ ଠିକ୍। ହଁ ସେ
ସେଥିରେ କଣ ଅଛି, ନହେଲେ ତମେ ଟିକେ ଏକ୍ସଟ୍ରା ଦେଇଦବ ମୁଁ ବି ଟିକେ ଏକ୍ସଟ୍ରା ଦେଇଦେବି। ସିତେରେ କଣ ଅଛି, ତାପରେ ଅ ତାପରେ ଏମିତି ଦେଲେ କଣ ଜଣଗା ଯଦି ପାଞ୍ଚ ପାଞ୍ଚ ହଜାର ଟଙ୍କା ଦେବେ ପା ପାଞ୍ଚ ଦଶ କେତେ ହଉଛି, ପଚିଶ ପଚିଶ ପଚାଶ ହଜାର ହଉଛି ମାନେ ଦଶ ଜଣଙ୍କୁ ପଚାଶ ହଜାର ହେଲେ, ଦି ଲକ୍ଷ ଟଙ୍କା ହଉଛି ଚାଳିଶ ଜଣଙ୍କୁ ହେଲା।
ହଁ।
ଦି ଲକ୍ଷ ଟଙ୍କାରେ ହେଲେ ସେ ବସ୍ ରେ ଆରାମ ସେ, ଧର ବସ୍ ଧର ପଚାଶ ହଜାର ଟଙ୍କା ବି ନେଇଯାଉ ହେଲା। ସେ ଭଲକି ଯଦି ବୁଲାବୁଲି କଲେ ପୁରା ଭଲ ଭଲ ପୁରା ଭଲ ଲୋ କେସନ୍ କୁ ଗଲ, ପଚାଶ ହଜାର ଟଙ୍କା ସେ ନେଲେ। ଆହୁରି ଦେଢ ଲକ୍ଷ ଟଙ୍କାରେ ଆରାମସେ ମାନେ ଭଲ ଖାଇବା ପିଇବା ସବୁ ପୁରା ବୁଲାବୁଲି ପୁରା ବଢିଆ ହବ, ସେମିତି କଲେ ଭଲ ହବ।
ହୁଁ ସେୟା ହିଁ କରିବା ଚାଲ।
ହଁ ଏମିତି ଆକ୍ଚୁଲି ବୁଲିବାକୁ ବୁଲିବା ହେଇଯିବ, ତା ସହିତ ମାନେ ଗୋଟେ ଭଲ ଫିଷ୍ଟ ବି ହେଇଯିବ।
ହୁଁ।
ଆଇଟମ୍ ଭାବୁଛି କଣ କରିଲେ ଭଲ ହବ?
ଆଇଟମ୍, ଶୁଣ ମୁଁ କହୁଛି କଣ କରିବା?
ହୁଁ- ହୁଁ।
ଆଇଟମ୍ ମୁଁ ଭାବିଛି, ଚାଲ ଆମେ କରିବା ଭାତ କରିବା, ରାଇସ୍ କରିବା, ଡାଲ ଫ୍ରାଏ କରିବା, ଜିରା ରାଇସ୍ କରିବା, ଡାଲ ଫ୍ରାଏ କରିବା, ଆଉ ପନିର୍ ସାଧା ପିଲାଙ୍କ ପାଇଁ ପନିର୍ କରିଦେବା, ପନିର୍ ବିନ୍ସ ଫିନ୍ସ ପକେଇକି ତାଦେହରେ ପୁରା ଭଲସେ ପୁରା କଷରକମ କରି କରିବା ହେଲା। ତାପରେ ଆଉ ଗୋଟେ ରଖିବା କାକୁଡ ସାଲଟ୍, ସାଲଟ୍ ଟା ରଖିବା ସମସ୍ତେ ଖାଇପାରିବେ। ଆଉ ନନ୍ ଭେଜ୍ ଲୋକଙ୍କ ପାଇଁ ରଖିବା ଆମେ ଚିକେନ୍ କଷା କରିଦବା। ଚିକେନ କଷା, ହଁ- ନା- ନା ଯାହା ଖାଇଲେ ଏତେଟା ଆଇ ଟମ୍ କଲେ ଫେରେ ଟାଇମ୍ ଲାଗିବ ନା। ସେଥିପାଇଁ ଆମେ ନନଭେଜ୍ ପାଇଁ ଗୋଟ ରଖିବା, ଭେଜ ପାଇଁ ଗୋଟ ରଖିବା। ଆଉ ଗୋଟେ ଭେଜ୍ ଟା କଲେ ସବୁ ଖାଇପାରିବା ନନଭେଜ୍ ଟା କଲେ ସବୁ ଖାଇପାରିବେନି, ଖାଲି ନନଭେଜ୍ ମାନେ ଖାଇପାରିବେ। ସେଇଥିପାଇଁ ନନଭେଜ୍ ରେ ଖାଲି ଚିକେନ୍ କରିଦବା। ଭେଜ୍ ରେ ଟିକେ ଏକ୍ସ୍ ଟ୍ରା ଆଇଟମ୍ କରିଦବା ମୁଁ କହୁଛି, କାରଣ ଭେଜ୍ ରେ ଟା ଆଇଟମ୍ ହେଇଗଲେ ସେଇଟା ସମସ୍ତେ ଖାଇପାରିବେ, ନନ୍ଭେଜ ବାଲା ଖାଇପାରିବେ ଭେଜ ବାଲା ହଁ।
ଆଉ ତାପରେ ହଁ ସେଟା ସେମିତି କଲେ ହବ, ଆଉ ବି ତାପରେ ଅଛି ଚିଲି ଫିଲି କଣ କଲେ, ପନିର ଚିଲି ହେଇଗଲା କି, ଛତୁ ଚିଲି ହେଲା
ହଁ ଛତୁ ଚିଲି କରିବା, ଆମେ ଛତୁ ଚିଲି। ପନିର୍ ତ କରିବା ନା ତରକାରୀ।
ହୁଁ ଛତୁ ଚିଲି କରିଦବା ଭଲ ହବ, ଆଉ ତାପରେ ବି ଅ କାଇଁ ଏକାଥରେ ମାନେ ନା ବିରିୟାନୀ କଲେ ବି, ରାଇସ୍ ନା ବିରିୟାନୀ କଲେ ଏ ଏକୁଟିଆ ବିରିୟାନୀ ଖାଇଲେ ବି ପେଟ ପୁରିଯିବ, ଆଉ ସେଗୁରା କିଛି ଖାଇହବନି।
ବିରିୟାନୀ ଖାଇଲେ ହଁ ଆଉ କିଛି ଖାଇହବନି, ଖାଲି ବିରିୟାନୀ ଆଉ ତା ସହିତ ସୁପ୍ କରିଆ କରିଆ ନହେଲେ ଆଉ ସେ ବିରିୟାନୀ କଲେ ଏଇଟା ହି ମାନେ ଇଏ, କିଛି ଖାଲି ସୁପ୍ ଫୁପ୍ କରିଆ ଆଉ କିଛି କରିହବନି, ତରକାରୀ ଫରକାରୀ କିଛି କରିହବନି।
ଆଉ ବିରିୟାନୀ କଣ ଏଇଠି ନର୍ମାଲ ଦୋକାନରେ ଖାଉନାହାନ୍ତି, ଦେଖିବା କଣ ଗୋଟେ ଭଲ ଆଇଟମ କରିବା ଆଉ।
ହୁଁ ଦେଖି ଦେଖି କରିବା ଆଉ, ତମେ କୋଉଟା ଭଲ କରି ଶିଖିଛ କରିବ କହିଲ।
ଆଉ ତା ନା ରୋଷେଇଆ ନବ ନା ମୁଁ କଣ କରିବି।
ତମକୁ ଏଇଯୋଉ କୁହାହବ ଗୋଟେ, ମୁଁ ଗୋଟେ ଶିଖିଛି ଦହି ଆଉ ନଡିଆ ପକେଇି ଗୋଟେ କରନ୍ତି ମୁଁ ସେଇଟା ଶିଖିଛି ସେଟା କରିବା।
ନା ମୁଁ ଗୋଟେ ଶିଖିଛି ଯୋଉ କଣ କୁହନି ଯୋଉ ବାଇଗଣ ନୁହଁ ନା ଦ ଦ ଦହି ବାଇଗଣ ଯୋଉ ଭଳିଆ କରନ୍ତି ବୁଝିପାରୁଛ ନା, ସେ ସେଟା କଣ କହନି ଦହି ତ ୟୁଜ ହୁଏନା ତେନ୍ତୁଲି ଯୋଉ ମଣ୍ଡ ନୁହଁ ନା।
ହୁଁ ହୁଁ ହୁଁ।
ତେନ୍ତୁଲି ମଣ୍ଡ ସେଇଟା କରି ସେ ବାଇଗଣ ଟାକୁ ଫ୍ରାଏ କରିଦବ, ତା ସହିତ କଣ ତେନ୍ତୁଲି ମାନେ। ମଣ୍ଡ ଏମିତି ଦେଇକି ତାକୁ ଗୋଟେ ବଢିଆ ଷ୍ଟାଇଲ୍ ରେ କରୁଛନ୍ତି ଜଣେ ଏଇ ନର୍ମାଲ ଗୋଟେ ଭୋ। ଭୋଜି ହେଇଥିଲା ବଢିଆ ଭାବରେ କରିଥିବେ।
ମାନେ ପୁରା ଚେକା ଚେକା ଭଳିଆ କାଟିକି ପୁରା ବଢିଆ ସେଇଟା ପୁରା ଅଲଗା ପ୍ରକାର ଲାଗୁଥିଲା ଏତେ ବଢିଆ ଲାଗୁଥିଲା କହନା। ଖଟା ମିଠା ପୁରା ମିକ୍ସ ଲାଗୁଥିଲା।
ହଁ ଆମେ ନହେଲେ ସେମିତି କରିବା ବେଟର ହବ।
ସେମିତି ବଢା ବଢା ଜିନିଷ କେତୁରେ ଜିନିଷ ଅଛି, ଏଥିରେ କଣ ଅଛି? ବଜେଟ ଅଛି ଆ ବଜେଟ ନଥିଲେ ଭଲ, ମୁଁ କହୁଥିଲି ମାକ୍ସିମମ୍ ଲୋକ ସେ ରାଜି ହଉଥିଲେ।
ଆଉ ଏଇ କଥାରେ ବି ରାଜିହେଲା, ଯିବା ମାନେ କଣ କୁହନି ମାନେ କୋରାପୁଟ କୋରାପୁଟ ଆଡ଼େ ମାନେ ଗଲେ ସେଆଡ଼େ ଭଲ ଏଞ୍ଜୟ କରିବା ତାପରେ ବୁଲି ବୁଲାକି ଆସିବ ଭଲ ହବ ନା।
ସେପଟେ ହଁ ସେପଟକୁ ଟିକେ ଗଲେ ଅଧିକ ଭଲ ଲାଗିବ, ମଜା ଲାଗିବ।
ଆ କୋରାପୁଟ ଏରିଆ ସମ୍ବଲପୁର ଏଇ ଏରିଆରେ ଭଲ ଲାଗେ ଆଉ ଏପଟ ଆଖପାଖ ତ ଏରିଆ ରେ ଯାଇ ଚନ୍ତି ଅଲରେଡି ଆଉ କଣ ଯିବେ?
ହଁ ଏପଟେ ତ ଆମେ ଯାଇଛନ୍ତି ବହୁତ ସାରା ଆମେ ସେଇପଟେ ଲାଇନ୍ ନହନେ ଯିବା, ବସ୍ ତ ଏମିତି ଆମ ବଜେଟ୍ ଅଛି, ପର୍ସଫ୍ରେମ୍ ପ୍ଲାନିଂରେ ଆମେ ଯିବା ବୁଲା ବୁଲି କରିକି ଆସିପାରିବା।
ବସ୍ ରେ ଯିବା। ଆକ୍ଚୁଆଲି କଣ କୁହନି ଜାଣିଛ ନା ଆମକୁ ମାନେ ଏମିତି ମାନେ ବର୍ଷରେ ଥରେ ଏମିତି ଗୋଟେ ମାନେ ଏମତି ଠିକ୍ ମାନେ ପିକ୍ନିକ ସହିତ ଏମିତି ଗୋଟେ ରଖିବା କଥା। ତା ସହିତ ବି ମାନେ ଏଟା ତା ସହିତ ବି କଣ କହନି ଯଦି ହବ ନର୍ମାଲି ପୁରା ଯେମତି ପୁରା ପିକନିକ୍ ମାନେ ଏମିତି ଗଲେ ଭଲ, ନହନେ ଖାଲି ବୁଲି ମାନେ ଏଇଟା ତ କରିବା, ଆମେ କିନ୍ତୁ ଖାଲି ଏମିତି ବୁଲାବୁଲି କରିବା ପାଇଁ ଗୋଟେ ଜାଗାକୁ ଗଲେ ଏମି ଭଲ, ମାନେ ପିକ୍ନିକ ଯୋଉଟା ଖାଲି।
ହୁଁ ହୁଁ।
ସେମିତି ବି କଲେ ହବନି, ଦି ଆଡୁ ଯୋଉଟା ସମସ୍ତେ ଫ୍ରି ଥିବା ଦରକାର, ଆଗରୁ କହିବାକୁ ପଡିବ।
ଏଇଖିନା ମେନ୍ କଥା ହେଇକିନା ସବୁ ଫୋନ୍ ଫୋନ୍ ଏତେ ଅଧିକ ହେଇଗଲା, ସବୁ ସବୁ ସାଙ୍ଗ ମାନେ କିଏ କୋଉଠି ଲାଗିଗଲେ ଯାଇକି ସେଥିପାଇଁ ଏହିକିନା ଅଧିକ ଟିକେ ହେଇପାରୁନି ଏକ୍ଜୁଟ୍ ନଲେ ଆଗରୁ ଯେମିତି ମାନେ ଏ ଟାଇମ୍ ଗୋଟେ ବଣ୍ଡିଙ୍ଗ ଥିଲା ସମତିଙ୍କ ଭଲ ପାଇବା ଥିଲା ସମସ୍ତେ ସମସ୍ତେଙ୍କ ସହିତ ମିଶୁ ଥିଲେ କଥା ହଉଥିଲେ ଯେମିତି ଗୋଟେ ସାଙ୍ଗ ହେଇକି ଥିଲେ ନା ସେଟା ଥିନେ ବଢିଆ ହେଇଥାନ୍ତା। ଏନା ସବୁ ନିଜେ ନିଜ ଘରେ ରହିଯାଉଛନ୍ତି, ସେଥିପାଇଁ ଟିକେ ପ୍ରୋବ୍ଲେମ ହଉଛି।
ହଁ ସେଟା ନିଜର କିଏରେ ବାହାରେ ବି ପଳେଇଛନ୍ତି ଜବ୍ କରୁଛନ୍ତି, ଇଏ କରୁଛନ୍ତି ସେଇଟା ଅସୁବିଧା, ନହେନେ ଆଉ କିଛି ନାହିଁ। ସେ ଆଉ ଏଇ କଥା ହଉଚି ଏଆ ଦେଖିବା ମୁଁ ଦେଖିବା କଲ୍ କରିକି କହିଦଉଛି କୋଉ ଦିନ ଗୋଟେ ଡେଟ୍ କୋଉଦିନ ଫିକ୍ସ କର?
ଡେଟ୍ ଆମେ ସେଇ ଦୁର୍ଗା ପୂଜା କାଲି ଅକ୍ଟୋବର ବେଳକୁ କରିବା।
ଏତେ ପେସେନ୍ସ ଆଉ ଏତେ ପେସେନ୍ସ ଆରେ ଏଇ କଥା ଭାବିଲା ବେଳକୁ ଇଛା ହଉଛି କାଲି ସେଇଭଳିଆ କରିବା ପାଇଁ।
ନାଇ କାଲି ତ ହେଇପାରିବନି। ଗ୍ରୁପ ରେ ମେସେଜ କରିବାକୁ ପଡିବ, ସମସ୍ତଙ୍କୁ ମନେଇବାକୁ ପଡିବ।
ଅଗଷ୍ଟ ହଁ। ଦେନ୍ ଆମେ ମ୍ୟାକ୍ସିମମ୍ ଲୋକ ମୁଁ କହିଛିି ସେମାନେ ହଁ ରାଜି ହେଇଛନ୍ତି ହେଲା।
ହୁଁ, ହୁଁ,
ସେମାନେ ବି ଇଣ୍ଟରେଷ୍ଟ ଦେଖା ହଉ ସେ ଅଗଷ୍ଟ ସେପ୍ଟେମ୍ବରରେ ହଁ ସେ ଦୁର୍ଗା ପୂଜା ଆଡୁ ଯିବା ଭଲ ହବ।
ହଁ ତମର କୁଆଡେ ପ୍ଲାନିଂ ହେଇଯାଇଛି ବୋଧେ ଯିବାକୁ?
ଆଁ
ତୁମର ବୁଆଡେ ପ୍ଲାନିଂ ହେଇଯାଇଛି ବୋଧେ ଯିବାକୁ?
ମାନେ ତମେ କହୁଛ ନା ସେତେବେଳେ ଯିବାନି ଆମେ ମୁଁ ସେଥିପାଇଁ କହିଲ କୁଆଡେ ପ୍ଲାନିଂ ଅଛି ଯିବାକୁ।
ନାଁ ନା ଏବେ ବି ମୋର ତ ଜୁଲାଇ ମାସରେ ପ୍ଲାନିଂ ଅଛି, ସ ସେପ୍ଟେମ୍ବର ଅକ୍ଟୋବରକୁ ମୋର ପୁରା ଫ୍ରି ଥିବି।
ଓକେ ଏବେ ଠିକ୍ ଅଛି।
ଆଉ କଣ? ଆ ଏମିତି ଫିଷ୍ଟ୍ କଲେ ବହୁତ ବଢିଆ ମତେ ଖାଇବା କଥା ଯେ ମତେ ଏବେଠାରୁ ମୋ
ମାନେ ଇଛ୍ ଯା ମାନେ ଫିଲିଙ୍ଗସ୍ ଗୋଟେ ଆସି ସାଇଲାଣି ଭିତରେ ନା କଣ?
ହଁ ପା ଗୋଟେ ସେଇଭଳିଆ ଭାବିଲା ବେଳକୁ ଗୋଟେ ଫିଲଙ୍ଗସ୍ ଆସି ଯାଉଛି ଆଉ ଯେମିତି ଯେମିତି ଗୋଟେ ଜେମତି ଛୋଟ ଛୁଆ ବେଳେ ଜେମତି ପିକନିକ ଯାଆନ୍ତି ନା ଆମେ ପୁରା ମାସେ ପନ୍ଦର ଦିନ ଆଗରୁ ପୁରା ନିଦ ହୁଏ ନା ଆମକୁ। କୋଉ ଦିନ ସେ ଦିନଟା ଆସିବ ଆମେ ଯିବା ପିକନିକ ବଢିଆ ପୁରା ସେଇକୁ କଥା ଆଉ ହୁଁ ଆଉ ଏଠୁ କେତେଟା ବେଳେ ଗଲେ ହବ ମାନେ ଥର ଅ ମାନେ ଏ ଠୁ କେତଟା ବେଳେ ଗଲ୍
ଆମେ ରାତି ଚାରିଟା ରୁ ବାହାରିଯିବା ରାତି ଚାରିଟା ବେଳୁ ବାହାରିଯିବା ମାରିକି ଦେଖିବା ଯାଇଙ୍କି ପହଞ୍ଚି ଯିବା ବୋଧେ ମେ ବି ସେଇ ଦଶଟା ଏଗାରଟା ରେ ପହଞ୍ଚିଯିବ ଯୋଉଠିକି ବି ଯିବା ଟାଇମ ଲାଗିବ ଯାଉ ଯାଉ ଆସିଲା ବେଳେ ସିନା କମ ଟାଇମ ଲାଗେ କିନ୍ତୁ ଗଲାବେଳେ ଟିକେ ଅଧିକ ଟାଇମ୍ ଲାଗେ ରହିବା ଟିକେ ଜଳଖିଆ କରିବା ଆଉ ସେଠି ଟାଇମ୍ ଲାଗି ସାଇଲା ପରେ ଆମେ ସେଠ ଯାଇଙ୍କୀ ପହଞ୍ଚି ଯିବା ଏଗାରଟା ବାଟାରେ ପହଞ୍ଚିବା ଆମେ ଯେମିତି ଖେଳକୁଦ କରିକି ରୋଷେଇ ଆରମ୍ଭ କରିଦବା ରୋଷେଇ ଆରମ୍ଭ କରି ସରୁ ସରୁ ହେଇଯିବ ମିନିମମ୍ ସାଢେ ଦିଟା ଭଳିଆ ହେଇଯିବ ଖାଇ ପିଇକି ସେଠୁ ସେମିତି ବାହାରିଯିବା ତାପରେ ଏଠି ଘରେ ଆସି ପହଞ୍ଚିବା ଏଗାରଟାରେ ଆଉ ରାତି ଏଗାରଟା ଦିନକରେ ହିଁ ଆମେ ସବୁ ପ୍ଲାନିଙ୍ଗ କରିଦବା
ହଁ ଦିନରେ ସେମିତି ବି ହବ
ହୁଁ ଗୋଟେ ଦିନ ସପ୍ତାଏ ପଏ
ହଁ ସେମିତି ବି ହେଇ ହବ ଆରାମସେ
ହଁ
ଗୋଟେ ଦିନରେ ହେଇ ହବ ଯାଇକି ଆରାମସେ ଦେଖିଆ କଅ ହଉଛି ଆଉ
ହଁ ମୁଁ ଗୋଟେ ଦିନ ଆରାମସେ ବହୁତି ସୁନ୍ଦରରେ ଲୋକଟ ଯାଇକି ବୁଲିକି ଆସିପାରିବା କିଛି ଅସୁବିଧା ହବନି ଆମେ ରାତି ସୁଦ୍ଧା ଘରେ ଆସିିକି ପହଞ୍ଚିପାରିବା